ହ୍ୟାଲୋ
ମ୍ୟାଡ଼ାମ୍, ନମସ୍କାରା।
ହ୍ୟାଲୋ
ହଁ ମ୍ୟାଡ଼ାମ୍ ମୋ କଥା ଶୁଭୁଚି?
ଆଜ୍ଞା ଆଜ୍ଞା, ଆପଣ ମୋ କଥା ଶୁଭୁଚି ତ?
ହଁ ହଁ ହଁ ଶୁଭୁଚି। ଆଉ ମ୍ୟାଡ଼ାମ୍, କେମତି ଅଛନ୍ତି?
ହଁ। ହଁ ଭଲ ଅଛି। ଆପଣ?
ହଁ ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ଦିନ ଟା ଆଜି କେମତି ଗଲା?
ହଁ ସେମତି ଭଲ ଭଲ ଗଲା। ଟିକେ ନାକୁ ବୋରିଂ ଥିଲା, ଯେହେତୁ ବସିବାକୁ ପଡ଼ିଲା ବହୁତ ସମୟ।
ହ୍ୟାଲୋ
ହଁ ହଁ ହଁ ମ୍ୟାଡ଼ାମ୍ ଶୁଭୁଚି ଶୁଭୁଚି। କୁହନ୍ତୁ।
ହଁ ଟିକେ ନାକୁ ବୋରିଂ ଥିଲା ଆଉ।
ହଁ ହଁ ନା ମ୍ୟାଡ଼ାମ୍ ମୁଁ ଆକ୍ଚୁଆଲି ଆପଣଙ୍କୁ ଏତ୍ ଏଥି ପାଇଁ ଫୋନ୍ କର ହଁ ଶୁଭୁଚି। ଆକ୍ଚୁଲି ମୁଁ ଆପଣଙ୍କୁ ଏଥିପାଇଁ ଫୋନ୍ କରିଥିଲି। ମୋ ଆପଣଙ୍କ ଠାରୁ କିଛିଟା ଜିନିଷ ବୁଝିବାର ଥିଲା। ବୁଝିପାରିଲେ ନା ମ୍ୟାଡ଼ାମ୍? ଆକ୍ଚୁଲି ମ୍ୟାଡ଼ମ୍, ମୁଁ ପ୍ଲସ୍ ଟୁ ପଢ଼ି ସାରିଚି। ଏବେ ଆକ୍ଚୁଆଲି ମୁଁ ପ୍ଲସ୍ ଥ୍ରୀ କରିବା ପାଇଁ ଚାହୁଁଚି। ଆଉ, ମତେ ଟିକେ ଆପଣ ଗାଇଡ୍ କରିବେ କୋଉଁଟା? ଆର୍ଟସ୍ କି କମର୍ସ୍ କି ସାଇନ୍ସ୍, କୋଉଁଟା ନେଲେ? ମାନେ ବେଟର ରହିବ ମତେ? ଆକ୍ଚୁଲି ଇଚ୍ଛା ହେଉଚି ସାଇନ୍ସ୍ ନେବା ପାଇଁ କିନ୍ତୁ ସାଇନ୍ସ ର ପାଠ ଏଇଗୁଡ଼ାକ? ଶୁଣିକି ନା ଅନ୍ୟମଙ୍କଠାରୁ ମତେ ଟିକେ ଆକ୍ଚୁଲି ଡର ଲାଗୁଚି। ତ ବେଳେବେଳେ ମନ ହେଉଚି କି ଯେ ଆର୍ଟସ୍ ନେଇଯିବି କି? ତ ସେଥିପାଇଁ ଟିକେ ମୋ କନଫ୍ୟୁଜନ ରହୁଚି ମ୍ୟାଡ଼ମ୍ ଆପଣଙ୍କୁ ପଚାରୁଛି।
ଠିକ୍ ଅଛି। ସାଇନ୍ସ୍ ଆର୍ଟସ୍ ନେବା ପୂର୍ବୁରୁ ଗୋଟେ ମୋର ପଏଣ୍ଟ କି ଆପ୍ ପଣ ଲାଇଫ୍ ରେ କଣ କରିବାକୁ ଚାହୁଁଚନ୍ତି ସେ ଅନୁସାରେ ଷ୍ଟ୍ରିମ୍ ନେବେ।
ମ୍ୟାଡାମ ମୁଁ ଖାଲି ଏଇଟା ଭଲସେ ଜାଣିଛି ମତେ ମୋ ଲାଇଫ ରେ ଚାକିରୀ ଯାହାହଲେ ବି କରିବାର ଅଛି ସେଟା ମାନେ ଯୋଉ ଫିଲ୍ଡ ରେ ବି ହଉ। ମୁଁ ସେଇଟା ଭାବିଛି ମୁଁ ମୋ ନିଜ ଗୋଡରେ ଛିଡା ହେବି। ସେଇଟା ଯେଉଁ ଫିଲ୍ଡ ହେଲେ ବି ମୋର ଚଳିବ ସେମିତି କିଛି ସ୍ପେସିଫିକ୍ ମ୍ୟାଡାମ ନାହିଁ କି ଯେ ମୁଁ ଏଇ ଫିଲ୍ଡରେ କରିବି ବୋଲି ନା।
ତ ଗୋଟେ କାମ କରନ୍ତୁ ଆପଣ ସାଇନ୍ସ ନେବେ ଯଦି ନିଅନ୍ତୁ ନହେଲେ ମୋ ହିସାବରେ ଯଦି କମର୍ସ ନିଅନ୍ତେ ତ ବେଟର ହୁଅନ୍ତା କମର୍ସ ନେଇକି ଆପଣ ଆକାଉଣ୍ଟରେ ରେ ମାନେ ବହୁତ ଇଜିରେ ଜବ ହେଇ ଯିବ ଦୁଇରେ କଣ କି ବହୁତ ଜଲଦି ଜବ୍ ମିଳିଯିବ।
ଆଜ୍ଞା ଆଜ୍ଞା
ଯଦି ଇନକେସ୍ କମର୍ସ ଆପଣ ନେଉଛନ୍ତି ତା ପାଇଁ ତିନି ବର୍ଷ ଦରକାର ତିନି ବର୍ଷ ଭିତରେ ଆପ ଆପଣ ସାଇଡ ରେ ଟାଲି ତା ସହିତ ସାପ ଡାଲି ପାଇଁ ଛଅ ମାସ ସାପ ପାଇଁ ଛଅ ମାସ। ୱାନ୍ ଇୟର ରେ ଆପଣଙ୍କର ଦୁଇଟାଙ୍କ କମ୍ପ୍ଲିଟ୍ ହେଇଯିବ।
ଆଜ୍ଞା ଆଜ୍ଞା
ତ ଆପଣ ସେଇଟା ତିନି ବର୍ଷ ଭିତରେ ଏଇଟା ଗୋଟେ ବର୍ଷ ତ ଗୋଟେ ବର୍ଷ ତାପରେ ଆପଣ କଣ୍ଟିନ୍ୟୁ ପାର୍ଟ ଟାଇମ ଜବ୍ କରିପାରିବେ।
ଆଜ୍ଞା ଗ୍ରାଜୁଏସନ୍ ସମୟରେ କଣ ମ୍ୟାଡ଼ମ୍ ଆ ପାର୍ଟ ଟାଇମ୍ ଜବ୍ କରିହବ?
ହଁ ଇଜିଲି ଗ୍ରାଜୁଏସନ ଡିଷ୍ଟାନ୍ସ ରେ କରିବ ଏମିତି ବହୁତ ସାରା କଲେଜ ଅଛି ଯୋଉଟା କି ରେଗୁଲାର ଶୋ କରାଇବେ ବଟ୍ ଡିଷ୍ଟାନ୍ସ ରେ ସିଏ ମାନେ ଏକ୍ଜାମ ବଗେରା କରରେଇଦେବେ କିଛି ଅସୁବିଧା ନାହିଁ।
ଆଜ୍ଞା ବଟ୍ ଏବେ ମ୍ୟାଡ଼ାମ ମୁଁ ଯାହା ଶୁଣିଥିଲି କି ଯେ ଗ୍ରାଜୁଏସନ୍ ମାନେ କଲେଜ ଆଉ ମାନେ ସେ ଯୋଉ ମାନେ କଣ କହିଲେ ଆଡମିସନ ନେଇଯାଉଛନ୍ତି ବଟ ମାନେ ଖାଲି ଯାଇନା ଏକ୍ଜାମ ଦବା ଆଟେନାନ୍ସ ଗଭର୍ଣ୍ଣମେଣ୍ଟ ଏବେ କମ୍ପଲସରି କରିଦେଇଛି।
ତ ଠିକ ଅଛି ଆପଣଙ୍କର ୱାନ୍ ଇୟର ର ପୁରା କନଫର୍ମ ହେଇଯିବନା ଆପଣ ଆଟେନାନ୍ସ ନାଇଁ ଦେଇପାରିବେ କିଛି ଅସୁବିଧା ନାହିଁ। ତା ସହିତ ତା ମୁଁ ଇୟର ପର କଥା କହୁଛି। କାରଣ ଆପଣ କଲେଜ କଣ୍ଟିନ୍ୟୁ କରିବେ ୱାନ ଇୟର ୱାନ ଇୟର କଣ୍ଟିୁନ୍ୟୁ କଲେ ତା ବାଦେ ଛଅ ମାସର ଗୋଟେ କୋର୍ସ ରହୁଛି ଟାଲି ତା ପରେ ସାପ ରହୁଛି। ସଫ୍ଟୱାରେ ଆପ୍ଲିକେସନ ଗୋଟେ ମ୍ୟାନେଜମେଣ୍ଟ ର କୋର୍ସ ଗୋଟେ ରହୁଛି।
ମାନେ ସେ ଆକାଉଣ୍ଟ ରିଲେଟେଡ ତ ଆପଣ କଣ ହଉଛି
ହଁ ତ କଣ ହଉଛି କି ସେଇଟା ଆପଣ ଆକାଉଣ୍ଟ ସହିତ ସାପ କଲେ ଆପଣଙ୍କୁ ସିଏ ପୋଷ୍ଟ ପାଇଁ ସେଇଟା ମାନେ ବହୁତ ଷ୍ଟ୍ରଙ୍ଗ ପଏଣ୍ଟ ଗୋଟେ ମିଳିବ। ଯୋଉଟା କି ଆପଣ ନର୍ମାଲ କମର୍ସ କରିଥିବେ ଆପଣଙ୍କୁ ଗୋଟେ ଆଡଭାନ୍ସ। ମୁଁ ମୋ ଏସପିରିନ୍ସ ରୁ କହୁଛି।
ଆଜ୍ଞା ଆଜ୍ଞା ମୁଁ କହିଲି ମ୍ୟାଡାମ ମୁଁ ଶୁଣିଛି କମର୍ସ ରେ ମାନେ ବହୁତ ମାଥମେଟିକ୍ସ ଜିନିଷ ଥାଏ।। କାଲକୁଲେସନ୍ ଆଉ ଏଗୁଡ଼ାକ।
ସେମିତି କିଛି ଇସ୍ୟୁ ନାହିଁ ଯଦି ଇନ କେସ୍ କମର୍ସ ରେ ଆପଣ ବ୍ୟାଗ୍ ବି ଲାଗୁ ସେଇଟା କିଛି ଇସୁ ହବନି ଯେହେତୁ ଆପଣ ଭାକେଣ୍ଡରେ ଟାଲି ଆଉ ଶାପ କରିବନ୍ତି।
ଆଜ୍ଞା ଆଜ୍ଞା।
କେଣ ଯେତେ ବି ଆପଣ ଆଇ ଟି ନେଇଯାଆନ୍ତୁ ନର୍ମାଲି ପ୍ରାଇଭେଟ କମ୍ପାନୀ ନେଇଯାଆନ୍ତୁ ଗଭର୍ଣ୍ଣମେଣ୍ଟ କମ୍ପାନୀ ନେଇଯାଆନ୍ତୁ। ସେ ସମସ୍ତେ ସାଫ ମଣ୍ଡେଟରୀ ହିଁ କରୁଛନ୍ତି ତ ଆପଣଙ୍କର ଗୋଟେ ପ୍ଲସ୍ କ ମୁଁ ଆପଣଙ୍କୁ କହିଛି ସାଫ୍ କରିବା ପାଇଁ।
ସାପ୍ କରିବା ପାଇଁ।
ଯେହେତୁ ହଁ ତ ସାପ ସାରଠିପିକେଟ ଆପଣଙ୍କ ହାତରେ ଅଛି ମାନେ ଯେ କୌଣସି ବ୍ୟାକଗ୍ରାଉଣ୍ଡ ର ହଉ ଆପଣଙ୍କୁ ଇଜିଲି ଜବ ମିଳିଯିବ। ତା ସହିତ ଭଲ ପ୍ୟାକେଜ।
ଆଜ୍ଞା ଆଜ୍ଞା ଆମ ଓଡିଶାରେ କେମିତି କଣ ମ୍ୟାଡାମ ଅ ଏଇ କମର୍ସ ଫିଲ୍ଡ କେମିତି କଣ ଅଛି ଅପର୍ଚୁନିଟି କେମିତି କଣ ଅଛି?
ଅଁ କମର୍ସ ଫିଲ୍ଡରେ ମୁଁ - କାମ କରିନି କାରଣ ମୋ ସାଙ୍ଗ ଜଣେ କମର କରିୁଥିଲା ସିଏ ଆର୍ଟସ ନେଇକି। ଟାଲି କରିଥିଲା ମାନେ ଫାଷ୍ଟ ଆର୍ଟସ ନେଲା ଆର୍ଟସ ନେଲା ପରେ କମ୍ପିଟେଟିଭ ପାଇଁ ଏକ୍ଜାମ ଦଉଥିଲା। କମ୍ପିଟେଟିଭ ବହୁତ ଦିତିନି ବର୍ଷ ଦେଲା ପରେ କଣ ହେଲା କି ତାର ବ୍ୟାଡଲକ୍ ମେ ବି ତା ପରସେଣ୍ଟେଜ କମି ଗଲା ଯେ ହେତୁ ସେ ଜେନରାଲ। ତ ସିଏ କଣ କଲା କି। ତାଙ୍କ ଫାମିଲି ସତେ ପାଇଁ ଜବ ମାନେ ତାର ଫିଲ୍ଡ ଚେଞ୍ଜ କରିବା ପାଇଁ ଟ୍ରାଏ କଲା ତ ସେଇ ଟାଇମରେ ସେ ଅ ଟାଲି ଆଉ ସାକ୍ କରିଥିଲା। ଟାଲି ସାପ କୁ ନେଇକି ସିଏ ଏବେ ଭଲ ପ୍ୟାକେଜ ରେ ଅଛି ମେ ବି ଜେ ଏସ୍ ଡବ୍ଲୁ ରେ ଅଛି ଏ। ଟିମ୍ ପୋର୍ ଅଲ୍ ଲାଇମି
ଓ ଜେଏସ୍ଡବ୍ଲ୍ୟୁ େ?
ହଁ।
ଉୁଁ ହୁଁ ହୁଁ।
ଏଇ ଭୁବନେଶ୍୍ୱର ରେ
ଭୁବନେଶ୍ଵରରେ ଭୁବନେଶ୍ରରେ ତ ଭଲ ପ୍ୟାକେଜ ତାହେଲେ ମ୍ୟାଡ଼ ଏ।
ହଁ।
ଟେଲ୍ତେ ନା ସେଇଟା ମୋର ସବୁବେଳେ ମୁଁ କ'ନଫ୍ୟୁଜନ ତ ହଁ କୁହନ୍ତୁ ମ୍ୟାଡ଼ାମ କୁହନ୍ତୁ?
ନାଇଁ ମୁଁ ସେଇଥିପାଇଁ କହୁଥିଲି ଯଦି ଆପଣ ନଉଛନ୍ତି ମାନେ ଡିପେଣ୍ଡ କରେ ଆପଣ ଜଲ୍ଦି ଜବ୍। କରିବା ପାଇଁ ଚାହୁଁଛନ୍ତି ଯେ କୌଣସି ଫିଲ୍ଡରେ କରିବାକୁ ଚାହୁଁଛନ୍ତି? କାରଣ ଯେହେତୁ ଆପଣ ସିମିଲ୍ କପ୍ରସ୍ନ ନ ଅଛନ୍ତି
ଆଜ୍ଞା ଆଜ୍ଞା ହଁ।
ଆ ତ ଘରୁ ବାହାରି କ
ଜଲିଦି ଜଲିନ୍ଧି ନାହିଁ ମତେ ମତେ ଗୋଟେ ଏମିତି ଫିଲ୍ଡ ଦରକାର ଯୋଉଟା କି ଯେ ମାର୍କେଟ ରେ ମାନେ ଉଁ କଣ ଉଁ? ମାନେ ମୁଁ ପାସ୍ ଆଉଟ ହେବି ତ ଯେମତି ମତେ ଅପ ଚୁନିଟୀ ଟିକେ ମିଳିପାରୁଥୁବ ତ ମତେ ସେଇ ଟାଇପ ର ଫିଲ୍ଡ ଦରକାର ଏମିତି ସ୍ପେସିଫିକ କିଛି ଫିଲ୍ଡ ନହିଁ କି ଯେ ମତେ ଏଇ ଫିଲ୍ଡ ରେ କରିବାର ଅଛି ବୋଲି ନା ବଟ୍ ମତେ ଜବ ହିଁ କରିବାର ଅଛି।
ହଁ ଏମିତି ଦେଖିବାକୁ ଗଲେ ତ ବହୁତ ସାରା ଲାଇନ ଅଛି, ଆଇଟି ଲାଇନ୍ ଅଛି ମାନେ ଯୋଉଟା କି ସାଙ୍ଗେ ସାଙ୍ଗେ ବାହାରୁ ବାହାରୁ ଜବ୍ ମିଳିଯିବ ଆଇ ଟି ଲାଇନ୍ ଆଉ ଉଁ ଆକାଉଣ୍ଟ ଲାଇନ୍ ଆଉ ଫୁଲ ଷ୍ଟପ୍ ଡେଭଲପର, ଏଇ ତିନିଟା ଲାଇନ୍ ଆପଣ ବାହାରୁ ବାହାରୁ ହିଁ ଜବ୍ ମିଳି ବ ଆଉ କାହା କଥା ମୁଁ କହିପାରିବିନି କରଣ ଏମ ବି ଏ ସେ ଏସବୁ ବହୁତ ସାରା ଅ ଅଛନ୍ତି ମାନେ ବହୁତ କ୍ରେଜ୍ ଅଛି ଫିର୍ ବି ତାଙ୍କୁ ଜବ ମିଳୁନି
ଆଜ୍ଞା କିନ୍ତୁ ଆପଣଙ୍କୁ ମ୍ୟାଡମ୍ ନାଇଁ ଆପଣଙ୍କୁ ଲାଗେନି କି ମ୍ୟାଡାମ ମୁଁ ମତେ ବେଳେ ବେଳେ ଲାଗେ କିି ଯେ ଏଜୁକେସନ୍ ଟା ମ୍ୟାଟର୍ ବଟ୍ ଏଜୁକେସନ୍ ଟା ମୋର ଦେନ୍ ମାନେ ବେଶୀ ତାଠାରୁ ମ୍ୟାଟର କରେ କି ଯେ ନିଜ ଭିତରେ ଥିବା ଦକ୍ଷତା ବାସ୍ ସ୍କିଲ୍ ଯୋଉଟାକୁ ଆମେ କହିଥାଉ ସେଇ ଜିନିଷ ଟା ମାନେ ଆଜିକା ଆଜିକା ଡେଟରେ ବହୁତ ମାନେ ଜରୁରୀ।
ଆଜିକା ଡେଟ୍ ରେ ବହୁତ ସାରା ପିଲା ଏମିତି ଅଛନ୍ତି ଗ୍ରାଜୁଏସନ ବିଟେକ୍ କରସାରିକି ବି ଅନଏମ୍ପ୍ଲଏଡ ଅଛନ୍ତି। ସେଇଟା ତ ମାନେ କହିବାକୁ ଗଲେ
ତା ନାହି ସେ ବାସ ସ୍କିିଲ୍ ନାହିଁ। ସେଥିପାଇଁ ସେମାନେ ଏପର୍ଯ୍ୟନ୍ତ ଅନଏମ୍ପ୍ଲୋଏଡ ହେଇକିନା ଅଛନ୍ତି।
ଆଜିକାଲି କେବଳ ସାର୍ଟିଫିକେଟକୁ ନେଇକି ୟ କୌଣସି ଡିଗ୍ରୀକୁ ନେଇକି ଜବ୍ ମିଳେନି।
ହଁ
ତା ବିହାଫ୍ ରେ ବହୁତ ସାରା ସ୍କିଲ୍ ଥାଏ ତାକୁ ନିଜେ ଡେଭଲପ୍ କରିବାକୁ ପଡେ। କାରଣ ଆମର ଯାହାବି ସିଲାବସ୍ ଅଛି ସେଇଟା କୌଣସି ପ୍ରାକ୍ଟିକାଲ୍ ରେ ଲାଗେନି।
ଲାଗେନି ହଁ, ଦାଟି ସେଇଟା ତ ପୁରା ସମ୍ପୂର୍ଣ୍ଣ ସତ କଥା ଯୋଉଟା
ମୁଁ ଆପଣଙ୍କୁ କାହିଁ କହିଲି କି ଆପଣ କମର୍ସ ନେବା ପରେ ବି ଆକା ଇଏ ଆକାଉନ୍ ଷ୍ଟାଲି ଆଉ ସାଫ୍ କରିବା ପାଇଁ। ମେନ୍ ପଏଣ୍ଟ ହଉଛି ସେ ଗୋଟାକ।
ଆଜ୍ଞା ହଁ ହଁ ବୁଝିପାରିଲି ମ୍ୟାଡ଼ାମ୍। କି ଯେ ନିଜ ଭିତରେ ଦକ୍ଷତା ଗୋଟେ ଥିବାର ଅଛି। କୌଣସି ଜିନିଷରେ ନିଜର ଗୋଟେ ନିପୁଣତା ଥିବାର ଅଛି।
ତ ଅଲଗା ବଟ୍ ମୁଁ କହିବା କଥା ନିଜ ଭିତରେ ଦକ୍ଷତା ସେଇଟା ଅଲଗା ସମସ୍ତଙ୍କ ଭିତରେ କିଛି ନା କିଛି ଦ କ୍ଷତା ଅଛି ସେଇଟା ମେଟର୍ କରେନି ବଟ୍ ଉଁ ମାର୍କେଟ ମା ଚାଲି ଡିମାଣ୍ଡରେ ଅଛି ସେ ଅନୁସାରେ ତମ ଭିତରେ ସେଇ ଟାକୁ ଇମ୍ପ୍ରୋଭ କରିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା ହଁ।
ଏବେ ମାନେ ପ୍ରିଭିୟସ୍ ମୁଁ ଦି ବର୍ଷର ଭିତର କଥା କହୁଚି, ଦି ବର୍ଷ ପୂର୍ବ କଥା କହୁଥିବି ଦି ବର୍ଷ ପୂର୍ବରେ କଣ ଥିଲା? ମାନେ ନର୍ମାଲ ଆପଣ ଡିଗ୍ରୀ କରନ୍ତୁ ଜବ୍ ମିଳିଯିବ। କିନ୍ତୁ ଏବେ କଥା ହଉଚି ଆପଣଙ୍କ ଭିତରେ କୌଣସି ଏକ୍ସଟ୍ରା ସ୍କିଲ୍ ନାହିଁ ତ ଆପଣଙ୍କୁ
ତ ଜଅ ଜବ୍ ମିଳିବା ବହୁତ ଡିଫିକଲ୍ଟ।
ହଁ।
ବହୁତ କଷ୍ଟକର ପାଠ। ନିଜ ଭିତରେ ଯେତେ ଆପଣ ଡିଫରେଣ୍ଟ ଡିଫରେଣ୍ଟ ସ୍କିଲ୍ କୁ ଆଡ୍ ଅନ୍ କରିପାରିବେ। ସୋ ଦ୍ଯାଟ କି ଯେ ସେଟା ଆପଣଙ୍କର ଗୋଟେ କ୍ୟାରିୟର ର ମାନେ ପ୍ଲସ୍ ପଏଣ୍ଟ ରହିବ। ହଁ।
ହୁଁ। ଇନକେସ୍ ଯଦି ମୋ ବିଷୟରେ ମୁଁ କହିବି, ଯଦି ଇନକେସ୍ ଏ ମୋ ବିଷୟରେ ମୁଁ କହୁଛି ଯଦି ମୁଁ ନର୍ମାଲ ଗ୍ରାଜୁଏସନ୍ କରିଛି। ନର୍ମାଲ ଗ୍ରାଜୁ ଗ୍ରାଜୁଏସନରେ ମୋତେ କିଏ କାଇଁ ଜବ୍ ଦବାକୁ ଯିବ? ତ ଯଦି ମୁଁ ନର୍ମାଲ ଗ୍ରାଜୁଏସନ ସହିତ କିଛି ଆଡ଼ ଅନ କରୁଛି ସି ସେମ୍ ର ମାନେ ଅ ସର୍ଭର ର ୟା ନେଟୱାର୍କର ଆ କିଛି ଆ ଆଇ ଟି ଲାଇନର ସ୍କିଲ୍ ମୁଁ ଆଡ୍ କରିବି। ତ ଅବସ୍ୟ ମତେ କମ୍ପାନୀ ହାୟର କରବ ଯେହେତୁ
ହୁଁ ହୁଁ ହୁଁ।
ଏଇଟା ହେଲା କଥା। ହୁଁ।
ଆଜ୍ଞା ମ୍ୟାଡ଼ମ୍। ଥ୍ୟାଙ୍କୟୁ ସୋ ମଚ୍ ମ୍ୟାଡ଼ମ୍ ମୋତେ ଇନଫର୍ମେସନ୍ ଦେଇଥିବାରୁ। ଧନ୍ୟବାଦ୍।
ଆଜ୍ଞା। ଆଉ ଯଦି ଇନକେସ୍ କିଛି ବି କୁଆଡୁ ହୁଏ, କୋଉ କୋଶ୍ଚିନ ମାନେ ମାନେ କୋଉ ଟପିକ୍ ରେ କଥା ହେବା ପାଇଁ ତ ମତେ ବିଶୁ କଲ କରେ। ହଁ କି।